ହଁ କ।
ଶୁଭ ସନ୍ଧ୍ୟା।
ହୁଁ ଶୁଭ ସନ୍ଧ୍ୟା, ସନ୍ଧ୍ୟା ହେଇକି ରାତି ହେଲାଣି ନା।
ଆଚ୍ଛା ତାହେଲେ ଶୁଭ ରାତ୍ରି ପାଇଁ ଶୋଇ ପଡିବି ନା କଣ କହୁଛ?
ହଁ ଶୋଇପାରିବ କି କିଛି ଅସୁବିଧା ବି ନାହିଁ, ହ୍ୟାଲୋ। ନାଁ ମୁଣ୍ଡ ବିନ୍ଧା କମୁନାଇ ମୁଣ୍ଡ ବିନ୍ଧା ଜଷ୍ଟ
ହଁ ଅମୃତାଞ୍ଜନ ଅଛି। ଅମୃତାଞ୍ଜନ ହଁ ହଁ। ହଁ ସେଇଆ କୁ ଟିକେ ମାରିଦିଅ ମୁଣ୍ଡରେ ଭଲ ହେଇଯିବ। । ଖୁଡିଙ୍କୁ କୁହ ତମ ମୁଣ୍ଡ ଉପରେ ବସି ପଡିବେ।
ବସି ପଡିବେ, ଆରେ କଣ କହୁଛ? କଣ ତମେ ଶୁଭ ଚିନ୍ତକ ନା କଣ ଚିନ୍ତା କରୁଚ?
ଆରେ ତାଙ୍କ ଓଜନ ଏମିତି କେତେ ହେବ କି? କୋଡିଏ ବାଇଶ କିଲୋ ହବ।
ବାଇଶ, କୋଡିଏ, ପଚାଶେ ସେ ପଚାଶେ, ପଞ୍ଚାବନ। ମୁଁ ଫୋର୍ଟି ନାଇନ୍।
ଓହୋ ଆରେ ଆରେ ଆରେ। ତାଙ୍କର ଉଚ୍ଚତା କମ୍ ବୋଧେ।
ତାଙ୍କର ହାଇଟ୍ କମ୍ କିନ୍ତୁ ୱେଟ୍ ଅଧିକ ମୋର ହାଇଟ୍ ଅଧିକ ୱେଟ୍ କମ୍।
ହଁ ହଁ।
ମୁଁ ତମ ପାଖାପାଖି ହେବି ତମଠୁ ଜଷ୍ଟ ଇଞ୍ଚେ ଖଣ୍ଡେ ଗେଡା ହେବି।
ହଁ। ତୁ ମୋରି ଉଚ୍ଚତା ର ହବୁ ହାଁ। ପରଦିନ ରଗେଇ ଦେଲା।
ନା ଶୁଣ।
ଭଲ ହେଇଛି ତମର ଆ ଇଞ୍ଚେ ଖଣ୍ଡେ।
ଇଞ୍ଚେ କମ୍ ହେବି ତମଠୁ। ତମ ହାଇଟର ବି ନୁହଁ ମୁଁ ଇଞ୍ଚେ କମ୍ ହେବି। ହୁଁ ପ୍ରଦ୍ୟୁମ୍ନ ଶୁଣୁନ କଣ କହୁଛି। ପ୍ରଦ୍ୟୁମ୍ନ। ଥରେ ମତେ କହିଲା କି ମୁଁ ପା ତାକୁ ତାର କିଏ ଗୋଟେ ସାଙ୍ଗ ପଚାରିଲା ତା ତୋ ହାଇଟ କେତେ ସିଏ କହିଲା ପାଞ୍ଚ ଫୁଟ୍ ସାତ ଇଞ୍ଚ ହେଲା। ପାଞ୍ଚ ଫୁଟ୍ ସାତ ଇଞ୍ଚ ମୁଁ କହିଲି ତୋର ପା ପାଞ୍ଚ ଫୁଟ୍ ଦୁ ଦୁଇ କି ତିନି ହେଇଥିବ କହିଲା ପାଞ୍ଚ ଫୁଟ୍ ସାତ ଇଞ୍ଚ ଚିଡ଼େଇବା ପାଇଁ ତାକୁ କହିଦେଲି ହେଲା।
ହଁ ହଁ।
ଆ ମତେ ସେଇଠୁ କହିଲା କି ତମ ଭଳିଆ ମୁଁ ହିଲ୍ ପିନ୍ଧୁନି। ମୁଁ ପାଞ୍ଚ ଫୁଟ୍ ସାତ ଇଞ୍ଚ ମୁଁ କହିଲି ମୋର ପାଞ୍ଚ ଫୁଟ୍ ପାଞ୍ଚ ଇଞ୍ଚ। ହେଲା ନା। ହେଲା ମୁଁ କହିଲି ସେଇଠୁ ମୁଁ କହିଲି ଆଚ୍ଛା ଠିକ ଅଛି ତୋର ପାଞ୍ଚଫୁଟ୍ ସାତେ। ତୁ ତ ଶଳା ମୋ ଉଁ ତୁ ତ ମୋ ହାଇଟ୍ ର ଆଉ। ହଁ ତୁ କଣ କହୁଛୁ ପାଞ୍ଚ ଫୁଟ୍ ସାତ ଇଞ୍ଚ୍ ବୋଲି କାହାକୁ ମିଛ କହୁଛୁ ଜାଣିପାରୁଛ ମୁଁ ପୁଣି ମା ସବୁଠୁ।
ହଁ।
ମୁଁ ପୁଣି ମୁଁ ପାଞ୍ଚ ଫୁଟୁ ପାଞ୍ଚ ଇଞ୍ଚ ପାଟିରୁ ପାଞ୍ଚ ଫୁଟ ସାତ ଇଞ୍ଚି ମାତ୍ର ଦି ଇଞ୍ଚି ତ ଗ୍ୟା ମୁଣ୍ଡ ଫୁଣ୍ଡ କାମ କରୁଚି ଟି ତୁ ତ ମୋ ହାଇଟ୍ ର ସେଠୁ କହିଲା କି ତମ ଭଳିଆ ମୁଁ ହିଲ ହିଲ୍ ପିନ୍ଧୁନି ହିଲ୍ ପିନ୍ଧୁନି ବାରମ୍ୱାର ବାରମ୍ବାର କହିଲା ଚିଡି ଗଲି ପୁରା ମୁଁ। ଲାଷ୍ଟରେ ରାଗିକି ବ୍ଲକ୍ ମାରିଦେବି ତୋ ପାଖକୁ ତ କଲ ଯାଇଥିବ ଆଉ।
ହଁ ହଁ।
ପୂର୍ବୀ।
କିଏ ଇଏ?
ଆଉ ଯା ହାଲୋ ଏ ଆସିଥିଲି। ସେ ଖୁଡ଼ିଙ୍କ ଝିଅକୁ ଟିଉସନ ନବାକୁ।
ଖୁଡ଼ିଙ୍କ ଝିଅଙ୍କୁ
ଖୁଡ଼ିଙ୍କ ଝିଅ ର ଖୁଡ଼ି। କଣ?
ଖୁଡ଼ିଙ୍କ ଝିଅକୁ କରିବୁ ତୁ ଟିଉସନ।
ନାଇଁ ନାଇଁ ତାକୁ ଟିଉସନ ରୁ ନବାକୁ ଆସିଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା କଉ ଗୋଟେ ଛୁଆକୁ କରୁଥିଲୁ ତୁ ଟିଉସନ୍।
ମୁଁ ସେ ଛୁଆ କ ତା ମାମାଙ୍କର ବହୁତ ରଙ୍ଗ ବହୁତ ରଙ୍ଗ ସିଏ କହିବେ। ସେ ସେ ଝିଅ ଟା ଏଇ ଫାର୍ଷ୍ଟ ପଢ଼ିଲା କଣ କହିଲେ ଅସ ଏଲ ଏଲ କେ ଜି ପଢ଼ିଲା ଏଲ କେ ଜି ପଢ଼ିଲା ପରେ ଯାହା ହେଲେ ବି ତମେ ପଢ଼େଇବ ନା ନାଇ ଦେ ଦେଖ ତାକୁ ତମେ ତାକୁ ବସେଇକି ରଖିଲ ଘରେ ବର୍ଷେ ଖଣ୍ଡେ ବସେଇକି ରଖିଲେ ହେଲା।
ଇଂରେଜୀ ଇଂରାଜୀ ବିଦ୍ୟାଳୟ।
ହଁ ତାର ସି ବି ଏସ୍।
ଆଚ୍ଛ
ହେଲା ସିଏ କଣ ହେଲା ଆକୁ ବର୍ଷ ଖଣ୍ଡେ ବସେଇକି ରଖିଲେ ଘରେ କିଛି କୋଉ ସ୍କୁଲ ରେ ପାଠ ପଢ଼ିଲେନି କିଛି କରେଇଲେନି କି ପ୍ଲେ ସ୍କୁଲ ବି ତାକୁ ଛାଡ଼ିଲେନି। ସେଇଠୁ ତାକୁ ଡା ତାକୁ କା ତାଙ୍କ ବାପାଙ୍କର କ ପାର୍ଟନରସିପ ରେ ତାଙ୍କର ଗୋଟେ ସ୍କୁଲ ଖୋଲା ହେଇଥିଲା ସେ ସ୍କୁଲ ରେ ସେ ଆଡମିସନ୍ କଲା ହେଲା ଆଡମିସନ୍ କଲା ସେଠୁ ଏଲ ଏଲକେଜି ଯାଇକି ପଢ଼ିଲା ଏଲ କେଜି ରେ ପଢ଼ିଲା, ଆମ ଯୋଉ ଖୁଡ଼ିଙ୍କ ସାନ ଝିଅ ସାଙ୍ଗର ସିଏ ସାନ
କେଜି ନା ଫା ଆଗେ କଣ ଏଲକେଜି ନା ୟୁ କେଜି?
ଫାଷ୍ଟ ହଉଛି ଏଲ କେଜି ନର୍ସରୀ ନର୍ସରୀ ପୋରନର୍ସରୀ ଲୋୟଲ ନର୍ସରୀ ଯୋଉ ଥାଏ ସେଟା ହେଉଛି ନର୍ସରୀ, ଏଲ୍ କେଜି। ହେଲା ହଁ ଆମ ଯୋଉଟା ପ୍ରାରମ୍ଭ ବୋଧ ସେଟା ତାଙ୍କର ସେ ଏଲ କେଜି। ହେଲା ସେଇଠୁ କଣ ହେଇଚି।
କୁହନ୍ତୁ? ଆଜ୍ଞା ଶିଶୁ ମନ୍ଦିରରେ ଆଗେ ପଢ଼େଇବା କଥା ଶିଶୁ ମନ୍ଦିରରେ କିଛି ବର୍ଷ ପଢ଼େଇଲେ ତାଙ୍କୁ କଣ କହିଲ ମାନ ଯୋଉ ସମ୍ମାନ କାହାକୁ କଣ ଦିଅନ୍ତି କଣ ନାହିଁ। ତା ସବୁ ଶିକ୍ଷିବା ପାଇଁ ଶିଶୁମନ୍ଦିର ପଠେଇବା ଦରକାର ତା ପାଇଁ କ କରୁଥ ହେଲେ ଛୁଆ ଗୁଡ଼ାଙ୍କୁ ସେଠି ପଢ଼େଇ ଦେଲେ ସେ କିଛି ଜାଣିପାରିବେନି ସଂସ୍କାର କଣ? କିଛି ଜାଣିପାରିବ ନାକୁ ତୁ ତା ଭେଁ ଭାଁ ଛେପ ପକେଇ ଦଉଥିବେ, ଥୁ ଥୁ କରିଦଉଥିବେ ଏଇସବୁ।
ନା ନା ଶୁଣୁନ ତାପରେ କଣ ହେଇଛି ସେଠୁ ତା ମା ତା ମାମା ମତେ ତା ମାମ ଏଲ କେଜି ମୁଁ ତାକୁ ନର୍ସରୀ ଏଲ କେଜି ରୁ ପଢ଼େଇ ଆସିଲି ହେଲା। ପଢ଼େଇ ଆସିଲି ସେଇଠୁ ସିଏ କଣ କଲେ ଡାଇରେକ୍ଟ ଏଲ କେଜି ଏଲ କେଜି ପରେ ଗୋଟେ ଛୁଆ ଗୋଟେ ଫଣ୍ଡାମେଣ୍ଟାଲ ଲ ଥାଏ ଯୋଟା କି ୟୁ କେଜି ରେ ପଢ଼ା ହୁଏ। ନେକ୍ସଟ୍ ଷ୍ଟେପରେ ଏଲ କେଜି ପରେ ଯାର ନେକ୍ସଟ୍ ୟୁ କଜିରେ ପଢ଼ା ହୁଏ। ନା ସେଇଟା ସେ ତାକୁ ନେଇକି ଡାଇରେକ୍ଟ ଏ ୱାନ କ୍ଲାସ୍ ରେ ନେଇ କି ଆଡମିଶନ୍ କଲେ, ହେଲା ସିଏ ଭି ଆମ ଖୁଡ଼ିଙ୍କ ଝିଅ ସହିତ ବାଦ ଖୁଡ଼ିଙ୍କ ଝିଅ ସହିତ ବାଦ ସିଏ ସେ କହୁଛି ମୋ ଝିଅ କାହିଁକି ୟୁ କେଜି ରେ ପଢ଼ିବ ତାକୁ ନେଇକି ଡାଇରେକ୍ଟ ନେଇ କି ମୁଁ ୱାନ କ୍ଲାସ୍ ରେ ପଢ଼େଇବି ବୟସ ସ ଗଡିଯାଉଛି ୟେ ହେଇଯାଉଛି, ହେଲା ସେଇ କଥା କହିଲେ ଆଉ ମୁଁ କିଛି କହିିଲିନି ହଉ ତମ ଯଦି ୱାନ କ୍ଲାସ୍ ରେ ପଢେଇବ ଯଦି ମୁଁ ତ ୱାନ୍ କ୍ଲାସ୍ ପାଠ ପଢେଇବି ମୁଁ ୟୁ କେଜି ପାଠ ପଢେଇବି ନା କଣ? ତମେ ୱାନ କ୍ଲାସ୍ ରେ ନେଇକି ଆଡମିଶନ୍ କରିବ ମୁଁ କଣ ୟୁ କେଜି ପାଠ ପଢେଇବି ହେଲା। ସେଇଠୁ ସେ ସିଏ ଥରେ ମାନେ ମୁଁ ତା ମଝିରେ ଆମର ଯୋଉ ମୋ ଜେ ଜେଜେଙ୍କର ଡେଥ ହେଇଯାଇ ଇଥିଲା ମୁଁ ତାଙ୍କ ଘରକୁ ଗଲିଣିି ଛୁଆଁ ହବ ବୋଲି ସିଏ ଆମ ଘରକୁ ଆସେ।
ତାଙ୍କ ଜେଜେଙ୍କର?
ମୋ ଜେଜେ ମୋ ଜେଜେ।
ଓ ହଁ।
ହେଲା ମୋ ଜେଜେଙ୍କର ଯୋଉ ଡେଥ କଣ?
ତୁ ତାଙ୍କ ଘରକୁ ଜିବୁ ନା ସେ ତମ ଘରକୁ?
ଆରେ ଆମର ମୂର୍ତ୍ତି କିିଆ ହେଇଥିଲା ନା।
ହଁ ତ ତୁମେ ଯିବନି? ତୁମେ ଯିବୁ ତୁ ଯିବୁନି ସିଏ ଛୁଆଟା ଏଇଟା କେମିତି କଥା ସିଏ ବି ଆସିବା କଥା ନୁହଁ ତାକୁ ଘର ବାହାରେ ରୋଡ୍ ଉପରେ ଟିଉସନ କରିବା କଥା।
କିଛି ସେ ଟିଉସନ ଫିଉସନ ଘର ବାହାରେ କିଛି ହେଇପାରିବନି ଆଉ।
ଆଛା ହୁଁ।
ଆସିଲେ ସେ ଘରକୁ ଆସିଲେ ତାରା ଯାହା ମାନେ ମୁଁ କହିଲି ଆଣ୍ଟି ସେ ଦୁ ଷ୍ଟ ହଉଛିି ଘରେ ମୁଁ ତ ଆମର ମୂର୍ତ୍ତି କିଆ ହେଇଛି ମୁଁ ତ ଯାଇପାରିବିନି ସେଇଠୁ ସିଏ ଆସିଲା ହାରି। ଘରକୁ ତାକୁ ମୁଁ ପାଠ ପଢି ବାକି ହେଲା ଗୋଟେ ଛୁଆ ତାର ଯାହାେଲେ ବି ସବୁଦିନ ଗୋଟେ ଗୋଟେ ଫଣ୍ଡାମେଣ୍ଟାଲ ସବୁଦିନେ ପ୍ରାକ୍ଟିସ୍ କରାଏ ନୂଆ ପାଠ ହିଁ ନୂଆ ପାଠ ପଢେଇବି ତାେଲେ ଫୋନ ଟା ନୂଆ ପାଠ ପଢେଇବି ତାହା ସହିତ ଫଣ୍ଡାମେଣ୍ଟାଲ ବି ଯାହା ତାକୁ ଯାହା ଯାହାବ ଥର ପଢେଇ ଥିବି ଯେମିତି କି ଆସେଣ୍ଡିଙ୍ଗ ଅର୍ଡର ଡିସେଣ୍ଡିଙ୍ଗ ଅର୍ଡର ଆଫକ୍ଟର ନମ୍ବର ବିଫୋର ନମ୍ବର ସେଇରା ସବୁ ପାଠ ପଢ଼ାଏ ମୁଁ ହେଲା ସେ ସବୁ ମିଶେଇ ପା ସବୁ ପ ଯକି ନୂଆ ପାଠ ପଢା ହବ ହେଲା ସେଇଠୁ କଣ ହେଇଛି। ମାନେ ତାପରେ ତା ମାମା ମାନେ ଏମତି ଆସିଥିଲେ। ଦେଖିଲି ମାନେ ମ ମାନେ ଖୁୁଡି ପାଖକୁ ମୁଁ ଖୁଡୀଙ୍କ ପାଖକୁ ଆସିଲେ
ହଁ ହଁ
ଦେଖିଲେ ୟୁକେଜି ବହି ଦେଖିଲେ ହେଲା ଆମ ଛୁ ଛୁଆ ସବୁ ନର୍ମାଲ ଏଲ କେଜି ୟୁ କେଜି ନର୍ମାଲ କ୍ଲାସ ଏମିତି ଦେଇକି ଆସିଛନ୍ତି ତର ବହୁତ ସାର ଯାହା ଷ୍ଟେଜ ଅ ଷ୍ଟେଜ ଦେକି ଆସିୁଛନ୍ତି ହେଲା ସି ଦାୟି କହୁଛି ଯେହେତୁ ଏଲ କେଜିର ୱାନ୍ କୁ ତାକୁ ୱାନ୍ କ୍ଲାସ୍ ପାଠ ଧରିବାକୁ କଷ୍ଟ ହବ ଯଦି ୟୁକେଜି ପାଠ କ୍ଲିୟର ନାହିଁ
ହୁଁ ହୁଁ
ତୁ ତା ମାମା କହିଲେ କି ଆଉ ଏ ପାଠ ସବୁ ମୋ ଝିଅରେ ହେଇଯାଇଛି ଦିଦିଙ୍କୁ କହିବି ଏଇ ଯୋ ଖରା ଛୁଟିତି ଶବ୍ଦ ପାଠ ୟୁ କେଜି ସାରିଦେବେ ମାନେ ତା ତାଙ୍କ ଝିଅ ଫିସ୍ ସ୍ପେଲିଂ ଠିକ ସେ ଲାଗିବି ଲେଖିପାରୁନି।
ସିଏ ପୁଣ ଜାଣିବା ଦରକାର ପାଠକୁ ମୁଣ୍ଡରେ ପୂୁରିବା ଦରକାର ସାରିଦେଲେ ହେଇଯିବ।
ସେଇ କଥା ପରା ମାନେ ମାନେ ସ ତାଙ୍କ ଝିଅକୁୁଣି ଆଜି ଯ ଏ ଠୁ ଜେଡ ଯାଏ ଠିକ ସେ ସ୍ପେଲିଂ ତିନି ତିନିଟା ଖଣ୍ଡେ ସଵ ସେ ଲେଖିପାରୁନି ଠିକ ସେ ତାକୁ ମୁଁ କୋ ହିସାବରେ ମାନେ ଏ ଟୁ ଜେଡ୍ ଯାଏଁ ସ୍ପେଲିଂ ବି ଠିକ ସେ ଲେଖିପାରୁନି ତାକୁ ମୁଁ କୋ ହିସାବରେ କହିଲା ମାନେ ଏଲକେଜି ପାଠ ପି ସାରଦେବି ଏ ବି ସି ଡି ଲେଖିପାରୁଛି। କିନ୍ତୁ ତାର ଏ ଠୁ ଜେଡ ଯୋଉ ଅଛି ଏ ଠୁ ଜେଡ ଆପଲ ବଲ ସେଇ ବେଲେ
ସେଥିରେ ବି ସ୍ପେଲିଂ ତାର ଭୁଲ କରୁଛି ସେ
ହଉ ମା ତ ପଠାଉନଥିଲା? ହଉ ତ ଟ ତମ ପଢା ନଥିବା ସେଟକୁ ବିଲକୁଲ ମ ବାଙ୍କ ଜମା ବି ତାକୁ ପଢ ଯାଇନଥିବ।
ମାନେ
ଅ ଆ ଅ ଆ
ହଁ ହଁ ତାଙ୍କ ସ୍କୁଲରେ ତାଙ୍କ ସ୍କୁଲରେ ତାଙ୍କ ସ୍କୁଲରେ ପଢା ହଉ କି ନ ପଢା ହଉ କିନ୍ତୁ ମୁଁ ପଢେଇେଇଛି ଅ ଆ ହିନ୍ଦୀ ଅ ଆ ଓଡିଆ ଅ ଆ ସବୁ ଅ ଆ ମୁଁ ପଢେଇଛି।
ହଁ ହଁ
ହେଲା ତା ମାମା ଖାଲି କହିବେ ତା ଝିଅକୁ ମୋର ଖାଲି ତିନି ଚାର ଖଣ୍ଡେ ଯ ତିନି ଚାରଟା ପ୍ରଟିସ୍ କରୁ ଗୋଟିଏ ଆଗ ହେଇସାରା ତିନି ଚିଟା ପ୍ରଟିସ୍ କରିବ। ହେଲା ସେମିତି ହେଇକି ସେ ମୋରି ସିକ୍ସ ସେମିଷ୍ଟର ହେଇଗଲା୍ ସିକ୍ସ ସେମି ଷ୍ଟର ପ୍ରୋଜେକ୍ଟ ପ୍ରୋଜେକ୍ଟଠୁ ଆରମ୍ଭ କରି ତାେଲେ ଯହା ପାଠ ଅଛି ସବୁ ଜାହେଲେ ମୁ ଇଏ କରିବି ନାଇଁ ମୁଁ କଣ କଲି ସେଇଠି ମୁଁ ତା ଦେଲି ମୁଁ ମୋ ମମି କ ପାଖକୁ ଛାଡିଦେଲି ମୁ ମ ମୋ ମାମା ବି ଟୁସନ କରୁଛି ନା ମୋ ମାମା ପାଖ ଛାଦେଲେ କି ତୁ ମାମା ପାଖରେ ବସିକ ପଢେ ମୋ ମାମା
ତାଙ୍କର ଆହୁରି ଅଧିକଥିବ ବୁଝି ନା ଆଉ ଆରାମସେ ସେ ପଢ଼େଇଥିବେ ହଁ ସେ ଅଛନ୍ତି କୋଉଠି ଅଙ୍ଗନବାଡିର ବା
ଅଙ୍ଗନବାଡ଼ିୀ ନୁହେଁରେ ମୋ ମମି ଗଭର୍ଣ୍ଣମେଣ୍ଟ ସ୍କୁଲ ଟିଚର ଅଙ୍ଗନବାଡି ନୁହଁ।
ଓୋ ଆଛା ହ ହ
ହଉ ହ ଅନେଇଲ
ହଉ।
ହେଲୋ ସେଇଠୁ ତ ମାମା ଆସଥିଲେ ତ ମାମା ଏମିତି ଆସିଲେ। ତା ମାମାକୁ ତାଙ୍କ ମାମା ରାଗିଗଲେ ଏଥିପାଇଁ କି ତା ମାମା ରାଗିଗଲେ ଏଥିପାଇଁ କି ଯୋଉ ମୁଁ କାହିଁକି ତା ମୋ ମାମା ପାଖକୁ ଛାଡିଛି ହେଲା ସେଇଠୁ ମୁଁ କାହିଁକି ମୋ ମାମା ପାଖକୁ ଛାଡ଼ିଲି ତାକୁ।
ହଁ ହଁ।
ନିଜ ନ ପଢେଇକି ତାଙ୍କୁଣ ଗାଇଁକି ମୋ ମାମା ପାଖକୁ ଛାଡିଛି ଆରେ ମୋର ବି ପୁଣି ପାଠ ଅଛି ନା ନାଇଁ।
ହଁ ଆରେ ପଢେଇଲେ ଯିଏ ଗଲା ଆଉ କଣ ସେମିତି ନା ଆଉ
ମୋ ମାମା ପାଖରେ ସେ ଚୁପ୍ଇକି ରୁହେ ମୋ ମାମା ପାଖରେ ସେ ଚୁପ୍ଇକି ପାଠ ପଢେ ମୋ ସେ ଡରେନ କାଇଁ ନା ତା ମାମ କହିବେ ତମେ ମୋ ଛୁଆକୁ ବାଡେଇବନି ସେ ବାପାଙ୍କୁ ଯାଇ କପଲେନ କରୁଛି ମୋ ଦି ମତେ ସବୁବେଳେ ବାଡ ନ ବାଡିଲେ ଛୁଆଁ ଟି ପାଠ କେମିତି ହବ ଯେ ହେଲା ସେଇଟା ଏମତି ବାଡା ଏନି ବାଡା ହେଇନି ଯେତିକି ବାଡେଇବା କଥା ସେତିକି ବାଡାଏ ଅଧିକ ଜୋର ବି ତାକୁ ବାଡା ହେଇନି ଖ ଆଣ୍ଠୁକୁ ଜଙ୍ଘକୁ ଏମିତି ଏମିତି ବାଡ଼ାଏ ସେମତି ବାଡ଼ାଏ ମୁଁ ବେଶୀ ଜୋରେ ବି ତାକୁ ବାଡ଼ାଏନି ଛୋଟ ଛୋଆକୁ ଏତେ ଜୋରେ କଣ ବାଡେଇବି,
ହଁ।
ସେଇଠୁ ଯାହା ହେଲେ ବି ନିହାତି ତ ଦରକାର ନା। ମାଡ ବିନା ସେ ଛୁଆଁ ର କିଛି ହେଇପାରିବନି ଆମେ ତ ଛୋଟବେଲୁ ଏତେ ମାଡ ଖାଇଛ ତର ଜଙ୍ଘ ଆଳୁ ଫାଟି ଯାଇଛି।
ଫାଟଟି କି ମାନେ ଆମର ଧୂଆଁ।
ହେଲା ସେଥିରୁ ସେଇଠୁ ତା ମାମା ଆସି କହିଲେ ଏମ ତି ତା ମାମାଙ୍କ ଦେହରେ ରାଗ ପସିଗଲେ କି ସିଏ କାହିଁକି ମୁଁ ମୁଁ କାହିଁକି ମୋ ମାମା ପାଖକୁ ଛଡିଛି ମୋର ବି ପା ଅଛି ସିକ୍ସ ସେମିଷ୍ଟାର ମୋର ବି ପ୍ରୋଜେକ୍ଟ ଅଛି ମୋର ବି ବହୁ ସମୟ ଅଛି ସେ ଯେହେତୁ ମାମା ପାଖରେ ଚୁପ୍ ହେଇକି ବିସିକି ପାଠପଢ଼ୁଛି ମୋ ମମି ତାକୁ ଭଲସେ ପଢେ ଏନା। ମୋ ମମି ପାଖେ ସେ କିଛି ନୁନୁ ସୁନୁ କାମ କରିବନି।
ଯାହା ହେଲେ ବି ଯାହା ହେଲେ ବି ତୋ ତୁ ଅଧିକା ଆ ସେ ଦିଦି ଆଉ ଆଣ୍ଟି ଜଣେ ରହିବ। ତ କଣ ତାଙ୍କୁ ବେଶୀ ସେ ଡରି ଯିବ ଛୁଆଟା।
ହଁ ହଁ। ସେଇଠୁ ତା ମାମା ଥରେ ଆସିଲେ ତା ମ ତା ମାମା ଆସିକି ଖୁଡିଙ୍କ ଠୁ ଆମ ଛୁଆଙ୍କର ୟୁ କେଜି ବହି ଦେଖିଲେ ବହି ଉଲଟେଇ ଦେଲେ କହିଲେ କି ହଁ ମୋ ଝିଅର ସବୁ ତ ହେଇଯାଇଛି। ତା ଦିଦିଙ୍କୁ କହିବି ଏଇ ଖରା ଛୁଟି ରେ ଆଉ ତାକୁ ଏଇ ୟୁ କେଜି ପାଠ ସେ ସବୁ ପଢେଇକି ସାରିଦେବେ ହେଲା।
ହୁଁ
ସେ କଥା ତ କହୁଛି ତମ ଛୁଆ ଯଦି ମାନେ ତମ ଛୁଆ ତ ଏତିିକୁ ଧରିବାକୁ କେତେ ସମୟ ଲାଗୁଛି ୟୁ କେଜି ପାଠ ମୁଁ ତିନି ମାସ ଭିତରେ କେମିତି ସାରିବି ଖରା ଛୁଟି ତିନି ମାସ ନା ମୋର କୁଆଡେ ବୁଲାବୁଲି ନାଇଁ ନା ତ ନିଜେ ପଳେଇବେ ପଛ ମତେ କହିବେନି। ହେଲା।
ଆରେ ନିଜକୁ ସେ ହଁ ମୁଁ କହିଛି ବଝିଯିବ ସେ କାନ୍ଦିବ ନା ହବନି ଟୁସନ ସରିଲା। ଟିସନ ହବନି ସେ କହିବେ ଆ ପଡେ ବୁଲିିବା ଯିବେ ହବନି ତୁମେ କହୁନି ମତେ ଆଉ ତୁ ପଢେଇାଲାବେଳକୁ ତାଙ୍କୁ ସେଟା ଲାଗିଯିବ।
ସୁନୁନୁ ନା ସିଏ ନିଜେ ପଳେଇବେ ତାଙ୍କ ତାଙ୍କ ବାପ ଘରକୁ ପଳେଇ ଶାଶୁ ଘରକୁ ପଳେଇ ଗୋଟେ କେନ୍ଦ୍ରାପଡ଼ାରେ ପଟାମୁଣ୍ଡେଇ ଆଗକୁ ହେଲା ହଁ। ପଳେଇବେ ମତେ କହି ନଥିବେ ସେଇଠି ମୁଁ ଫୋନ କଲା କ ଆଣ୍ଟି ଘରେ ନାହାନ୍ତି ଦିନ ନାଇଁ ଆଁ ପଳେଇ ଆସିସୁ ଏଠିକି ପଳଇ ଆସୁଛୁ କହିକି ଯିବନ୍ତା ତା ବୋଲି ମୁଁ ଏନେ ଯେ ମୁଁ ସେଇଠୁ ଗଲିନା ମାଉସୀ ଘରକୁ ତିନ ପାଞ୍ଚ ଦିନ ଯୋଉ ରହିଲି। ତୁ ସେଥିରେ ଘନ ଘନ ଫୋନ୍ କରିଥାନ୍ତେ।